ତ।
ହ୍ୟାଲୋ।
ଲୋ।
ହଁ।
କୁହନ୍ତୁ।
ବସିଛି।
ଉଁ ହୁଁ ବ ଖାଇଥିଲୁ?
ମୁଁ ଚାହା ପିଇଛି ତୁ କଣ କରୁଛୁ?
ମୁଁ ହଁ ମୁଁ ବି ତ ସେଇ ଚାହା ଆଉ ବିସ୍କୁଟ ଆଉ।
ଓହୋ ଆଉ କଣ କରୁଛୁ?
ନାଇଁ ଏଇ ବସିଥିଲି ଏଇନା ଟି ଦେଖୁଥିଲି ଗୋଟେ ସେ ସେ ଟିଭିଟେ ଟିଭି ଦେଖୁଥିଲି ତାପରେ ଏଇନା ଆସିକି ଏଇଟି ବାପା ତାଙ୍କ ନ୍ୟୁଜ ଦେଖିଲେ ଯେ ମୁଁ ଏଇ ଘର ଭିତରକୁ ପଳେଇଆଇଲି।
ଓହୋ ବର୍ଷା ଆଜି କେମିତି ହେଇଛି?
ହଁ ବର୍ଷା ବର୍ଷା ହେଇଛି ଜୋରେ। ବର୍ଷା ହେଇଛି ପୁରା ଜୋରେ ବିଜୁଳି ଘଡ଼ଘଡ଼ି।
ହଁ ହଁ।
ଆଉ ଦିନରେ ଖରା।
ଖରା କହନି ମାନେ ଏମିତି ଖରା ହେଇଥିଲା ମୁଁ ଭାବିଥିଲି ବର୍ଷା ଫର୍ଷା ବୋଧେ କିଛି ହବ ନା କଣ ଯେମତିଆ। ଖରା ହେଇଛି ଆଉ। ଦେଖିଲା ଆଠୁ ଏଇ ଚାରିଟା ବେଳୁକୁ ପୁରା ଘୋଟି ଆଇଲା ପୁରା ମେଘ ଭଳିଆ ଆଉ। ତାପରେ କୁ ନା ପକେଇଲା ବର୍ଷା ଟିକେ ହେଲା ବିଜୁଳି ଘଡଘଡି ସେମିତି ମାଇଲା। ତାପରେ ଏଇନା ପୁରା ଛାଡି ଯାଇଥିଲା ଲାଇନ ପଳେଇଥିଲା ଲାଇନ ଏଇନା ଆସିଲା ଆଉ।
ଲାଇନ ଆସି ସାଇଲାଣୀ।
ହଁ ଯାଇଥିଲା ଆରି ପୁଣି ମାନେ ବର୍ଷା ବିଜୁଳି ଘଡଘଡି ଯେତେବେଳେ ମାରୁଥିଲା ଯାଇଥିଲା ହାରି। ପୁଣି ତା ଏଇ ଅଧଘଣ୍ଟା ହବ ଆସି ଥିଲା ପୁଣି ଏଇନା ସାଙ୍ଗେ ସାଙ୍ଗେ ପଳେଇଥିଲା ପୁଣି ଏଇନା ଜଷ୍ଟ ଆଇଛି।
ଉଁ ହୁଁ। ଆଡିମିସନ ସରିଲାଣି ତମର ସବୁ। କଁ କହିଲୁ?
ମୁଁ କହିଲି ତମ ଆଡେ ବର୍ଷା ହେଇଛି ନା ନାଇଁ।
ହଁ ବର୍ଷା ହେଇଥିଲା ଆଉ ଟିକେ ଆଗରୁ ଛାଡିଲା ଠୋପେ ଠୋପେ ପକଉଥିଲା।
ଓ ହୋ।
ଆଉ ଆଡମିସନ ସରିଲାଣି।
ହଁ ଆଡମିସନ ସଇଲାଣି ଚବିଶ ତାରିଖ ଦିନ ବୁଧବାର ଦିନ କଲି।
ଉୁଁ ହୁଁ।
ମୋର ତ ଚବିଶ ତାରିଖ ଦିନ ଯାଇ ଫାଷ୍ଟ ସିଲେକସନ ବାହାରି ଥିଲା ଯାଇଁ କି ମାନେ ଦଦା ବାପା ଥିଲେ ଦଦା ବାପା ତ ଅଛନ୍ତି ସେ ତାଙ୍କର ନେଇକି କରିଦେଲେ ମୋର।
ଉଁ ହିଁ ବଢାପଢି ସବୁ କେମତି ଚାଲିଛି?
ହଁ ଏଇ ଯୋଉ ପକେଇଥିଲି ଫର୍ମ ପକେଇଥିଲି ସିଟି ପକେଇକି। ଏଗ୍ରିକଲଚର ଟା ବି ପକେଇଛି ଏଗ୍ରିକଲଚର ଏକ୍ଜାମ ଟା ଏବେ ଏଇ ଦି ଦୁଇ ତିନି ତାରିଖରେ ତ ସେଇରା ପଢା ପଢି ଚାଲିଛି। ୟୁଟ୍ୟୁବ ରେ ଦେଖିକି ପଢୁଛି ଆଉ ଚ୍ୟାନେଲ ଦେଖିକି ଆଉ।
ହୁଁ ହୁଁ। ଚାକିରି ପାଇଁ ଆଗୁଆ ପ୍ରିପେୟାର ଆଉ।
ହଁ ସେମତି ଆଉ।
ଆଉ ତମ ଘରେ ସମସ୍ତେ କଣ କରଛନ୍ତି?
ଏଇ ଆମ ଝିଅ ଏଇନା ପଢୁଥିଲା ତା ଟ୍ୟୁସନ ରେ କଁ ପାଠ ଦିଆ ହେଇଛି ବସିକି ପଢୁଥିଲା ବାପା ତାଙ୍କର ନିଜ୍ ଦେଖୁ ଛନି ବୋଉ ତାର ବସିକି ବୋଉ ସେମତି ବଇଛି ପିଣ୍ଡାରେ।
ଆଉ ରାତି ପାଇଁ ରୋଷେଇ ଫୋଷେଇ ସରିଲାଣି?
ନାଇଁ କରିନି ସେ ଆଜି ଶନିବାର ରୁଟି ଫୁଟି କଣ ହବ ବୋଧେ। କନି ଆଉ ଟିକେ ବେଳୁ ତାର ଆଠଟା ସାଢେ ଆଠଟା ବେଳୁ କରିବ ଆଉ।
ଅ ହୋ।
ଉଁ ଆଉ ମାନେ ତମର ଉଁ ଘରେ କଣ କରୁଛନ୍ତି?
ଘରେ ହେଇ ଲାଇନ ତ ଆସିନି ବୋଲି ବସିଛନ୍ତି ଲାଇନ ଆସିଲେ ରୋଷେଇ ହବ ଆଉ।
ଉଁ ହ। ଲାଇନି ଏପର୍ଯ୍ୟନ୍ତ ତମ ଗାଁ ଆଡ଼େ ଆସିନି?
ଆସିନି ଆସିକି ପଳେଇଛି ଏଇନା ଆସିଲା ବୋଧେ? ଏଇ ବାହାରେ ବସିଛି ତ ଦେଖିନି ଆଉ। ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ?
ହଁ ସମସ୍ତଙ୍କର ଭଲ। ତୋର ତୋ ଦେହ ପା ଠିକ୍ ଅଛି?
ହଁ ଭଲ ସମସ୍ତଙ୍କର ଅଛି।
ଆ ହ। ଆଉ ହଷ୍ଟେଲେ ମାନେ ତୁ କୋଉଦିନ କଣ ଯିବୁ?
ଜୁଲାଇ ରେ ଖୋଲିବ ତାପରେ ରିଆଡମିସନ ହେଲା ବେଳୁ ଯିବ ଆଉ। ଲେଟରେ ଛୁଟି ଦେଇଛନ୍ତି। ଆମର ଜଲ୍ଦୀ ସରିଗଲା ଫାଷ୍ଟ ଇୟରଙ୍କର ଲେଟରେ। ଏକ୍ଜାମ ତେର ରୁ ଛୁଟି ଦେଇଛନ୍ତି ମାସେ ଦେବେ ଯାହାହେଲେ ଇଣ୍ଟର୍ନସିପ ପାଇଁ ସରିଲେ ଯାଇଁକି। ଖୋଲିବ ଆଉ
ଏ ରିଆଡମିଶନ୍ କେବେ ତମର କୋଉଦିନ?
ଏରା ଡେଟ ଦେବେ ଆମର ତ ପଇସା ପତ୍ର ନାହିଁ ଖାଲି ସିଗ୍ନେଚର ମରାହବ ଆଉ କଣ।
ହୁଁ ହୁଁ। ତମର ନଉନାହାନ୍ତି ପଇସା ଫଇସା ରିଆଡମିଶନ୍ ହେଲେ?
ନା ମ ଆମର ଆଡମିସନରେ ତ ଜମା ଛଅଶହ ଆଉ ରିଆଡମିଶନ ରେ ପଇସା କେବଳ ଫର୍ମ ଫିଲପ ରେ ଯାହା ନହେଲେ ଆଉ କଉଥିରେ ନାଇଁ ଆଉ ଫଙ୍କସନ ହେଲେ ନହେଲେ ଆଉ କଉଥିରେ ନାଇଁ।
ଓ ହୋ ଆମର ତ ଏଥିରେ ଖାଲି ଆଡମିଶନ ଖାଲି ରିଆଡ଼ମିଶନ ଆଡ଼ମିଶନ ରେ ଖାଲି ପାଇସା ପୋଛିନଉତନ୍ତି ଆଉ।
ହଁ ସ୍କଲାରସିପ ଆମର ଦିଟା ଅଛି। ଯୋଉଟା ଅଧିକ ସ୍କଲାରସିପ୍ ପାଉଛନ୍ତି ସେଇଥିରେ ସେମାନେ ଦେବେ କେବଳ ପେମେଣ୍ଟ ଆଉ ସବୁ ଆମେ ମାଗେଣା ଆଉ ଆଉ ତମର ସେଆଡେ ରଜ ଫଜ କେମିତି ଗଲା?
ହଁ ଭଲ ଯୋଉ ସେନ୍ତି କଣ ଘରେ-ଘରେ ଗୋଟେ-ଗୋଟେ ଥରେ ହଉଚି ଖାଲି ଲଗେଇ ଦୋଳି ପକେଇ ଦଉଚ଼ନ୍ତି ସେଠି ଖେଳୁଥିଲେ। ଆଉ ଯାଇଥିଲି ତ ସେଇ ସାଙ୍ଗ ଗାଁ ଆଡେ ବୁଲି ସେ ଡାକିଥିଲା ଯାଇଥିଲି। ସାଙ୍ଗ ସାଥି ହେଇ ବୁଲାବୁଲି କଲୁ। ଦୋଳି ଖେଲିଲୁ ରଜ ମହୋତ୍ସବ ବି ପଡିଥିଲା। ବୁଲାବୁଲି କଲୁ ଫଟୋ ଉଠେଇଲୁ ଆସିଲି ହାରି ଆଉ ଦି ଦିନ ବୁଲ ଦି ଦିନ ଘରେ ଆଉ ଗୋଟେ ଦିନ ଖାଲି ଲାଷ୍ଟ ରଜ ଦିନ ଗଲି ଯା ବୁଲିକି ଆଇଲି।
ହଉ-ହଉ। ଆଉ ରଜରେ ବର୍ଷା ହେଇଚି କି ନାଇଁ?
ହଁ ବର୍ଷା ହେଇଚି ନା ଫାଷ୍ଟ ଦିନ ହେଲା ସେକେଣ୍ଡ ଦିନ ହେଲାନି। ପୁଣି ମୁଁ ଯୋଉ ଯୋଉଦିନ ଗଲି ସେଇଦିନ ବର୍ଷା ହେଲା। ଏ ଆଶା ପୁରା ଇ କେତେ ଥିଲା ମାନେ ବୁଲାବୁଲି କରିବୁ। ଇଏ ବର୍ଷା ହେଇଗଲା ପୁଣି ଛାଡିଲେ ଯେମିତି ବୁଲାବୁଲି କରୁଲୁ ଟିକେ।
ଓହୋ। ସ୍କୁଲ ଛୁଟିରେ ଘରେ କଣ ଖାଲି ଅନଲାଇନ କ୍ଲାସ ରେ ଟାଇମ ଯାଉଚି ନା ଆଉ କଣ କରୁଚ?
ଅନଲାଇନ ଏଇ ସଞଳୁଆ ଯେତେବେଳେ ହେଲେ ଟିକେ ଦେଖୁଛି ବସିଲା ଟାଇମରେ ପଢୁଚି। ଆଉ ନା ଘରେଘରେ ଯେହେତୁ ରହିଲୁ ମୁଁ ଏଇନା ତ କିଛି ପଢା ପଢି ମାନେ କୁଆଡେ ଯାଇକି ଯିବା ଏଇନା ପଢ଼ା ନାଇଁ ଯାଇକି ଯୋଉଦିନ ଆଡମିସନ ହବ କଲେଜ ଖୋଲିବ ତ ଯିବୁ ଯାଇଁକି। ତୁ ଏଇନା ଘର୍ ଯାହାହଲେ ଘରେ ଅଛି ମାନେ କି ଘରେ କାମ କରିବାକୁ ପଡିବ। ଏଇଆଡେ ସେଆଡେ ଖାଲି କରିଚିଏପଟସେପଟ କେତେବେଳୁ ଘର ଝାଡୁ କରିଦଉଚି ଏମିତି ସବୁ ଗୋଟେ ଗୋଟେ ଯାହା ହେେଲେ ଘରେ ଅଛି। ମାନେ କାମ ତ କରିବାକୁ ପଡିବ। ପଡ଼ୁଛି ଆଉ
ବୋଇଲେ କଣ ଆଉ ଟିକେ ସାହାଯ୍ୟ କରିବାକୁ ତୋ ପଡିବ। ହୁଁ
ଏ ନା ପା ହଁ ଘରେ ବସିଲେ ଉଁ କେତେ ବସିବ। ଯାହେଲେ ଗୋଟେ ଗୋଟେ କରିବାକୁ ପଢୁଚି। ପୁଣି କଲେଜ ଉଠିଲା ମାନେ ଆଉ କଣ କରିହେବ କି? ତୋ ସେଇଆଡେ ପୁଣି ଯାଇକି ରହିବୁ
ହିଁ କଲେଜ ଯାଉ ଆଉ ପୁଣି ଆସ ଥକି ଯାଇକି ପୁଣି ଟେଷ୍ଟ କର।
ହଁ ପା ସେୟା ପୁଣି। ହୁଁ ପୁଣି ଷ୍ଟାର୍ଟ ହେଇଗଲା ମାନେ ବଢା ପୁଣି ସେଇଥିରେ ପୁଣି ଏଇନା ଟିକେ ହେଲେ ବସା ବୁସି କରୁଚି କି? ରାତିରେ ଟିକେ ପଢାପୁଢ଼ି ସେମ୍। ଏତେ କଡାକୁଡ଼ି ନାଇଁ ଯେ କେତେ ବୁଲାବୁଲି ଇଏ ଷ୍ଟାର୍ଟ ହେଇଗଲା ମାନେ ପୁଣି ଯୋଉ ପାଠକୁ ସେଇ ପାଠ।
ଆଉ ତମର ସେଇଠି ସବୁ ଧାନ ଚାଷ ହେଲାଣି।
ହଁ ନାଇଁ ଭଲ ଭଲ ଏ ଯୋଉ ତଳିପକା ହେବ ବୋଲି ଉଁ ତଳି ପକା ହବ ବୋଲି ବାପା ଧାନ ଧୁନି ବାଗୋଉଥିଲେ କି କଣ, ତଳି ପକା ହେଇନି ପକା ହେଲେ ହବ ଆଉ
ଆଉ ବର୍ଷା ତ ହେଲାଣି ଆଉ ଏଥର ପକା ହବ ଆଉ।
ହଁ ଆଉ ପାଣି ହେଲେ ବିଲରେ ଯାଇକି ପ ପଡିଆରେ ପାଣି ହେଲେ ତଳିପକା ହବ ତଳି ପକା ହେଲା ପରେ, ତାପରେ ଯେମିତି ଯାହା ହବ ହବ ତମର?
ହଁ ଆମର ତଳି ପକା ସରିଲାଣି ଏଇ ମଟର ଲଗେଇ ପକେଇ ଦେଇଛନ୍ତି, ଇଆଡେ ସବୁ ଲକ୍ ପକେଇଲାଠୁ ଆମର ବି ପକେଇ ଦେଇଛନ୍ତି ଦି ଦିନ ହବ।
ହୁଁ ତ ପକାଇବା ସଇଲଣି ନା?
ହଁ
ହୁଁ ହୁଁ।
ଆଉ କଣ ସେମିତି ଲେଟ୍ ଏ ପାଳି ତ ପଡୁଛି ଏ ଆସ୍ ଜ୍ୟୋଷ୍ଠ ମାସ ଦି ମାସ ବୋଲି। ସବୁ ଲେଟ୍ ହଉଛି ଆଉ
ହୁଁ ବା ଏଇ ଯୋଉ ଦି ମାସ ବଢ଼ିଯାଇଛି ଯେ ଖାଲି ଖରା ହଉଛି ଫୁଣି ହୁଁ ସବୁ କାମ ପୁରା ଇଏ ହେଇଯାଉଛି
ଖରା ବା ଉଁ ଉଁ ଜୋରରେ ହଉଛି ଏଇ ଚାରି ପାଞ୍ଚ ଦିନ ହେବ।
ହଁ, ବାପା କହୁଥିଲେ, ଏଇ ଗଲେ ଏଇ ଏପ ବର୍ଷରେ ଖାଲି ଲେଖା ହେଇଛି ମରୁଡି ହବାର ଅଛି। କଇଲେ ହଁ ଯା
ହୁଁ ମରୁଡ଼ି ବି ଅଛି ଖରା ହେଉଛି, ବର୍ଷା ହେଲେ ଏତେ ମାଟି ଫାଟି ବି ଓଦା ହେଉନି।
ଦେଖେ ପାଣି ଥିବା ଯାଏଁ ମଟର ଲଗେଇ ଚାଷ କରିବା ତାପରେ ପାଣି ଯଦି କୋଉଠି ନ ରହିଲା ଆଉ ହଇରାଣ ହେବେ ଆଉ
ହେବା ଆଉ ଖାଲି ଆଉ କଣ କରିବା, ଆମର ଏଇ ବର୍ଷା ତ ହେଲା, ଦେଖିବା ଦେଖିକି ତାଙ୍କର ତଳି ତୁଳା ପ କେଇବେ ଆଉ
ହଁ ମୁଁ ଅଛି ସମୟ ରଥଯାତ୍ରା ଯାଏଁ ତ ପକାନ୍ତି ଆହୁରି ଅଛି ମାସେ।
ହଁ, ଆଉ ରଥଯାତ୍ରାରେ କୁଆଡେ ବୁଲାବୁଲି କରିବୁ ନା ନାଇଁ?
ରଥଯାତ୍ରା ଆଉ କୁଆଡେ? ହଷ୍ଟେଲ ତ ଖୋଲିବ ଆଉ ଛାଡିବେ କି ନାହିଁ ଠିକ ନାହିଁ। ପାଠ ପଢ଼ି ବାହାରକୁ ଗଲେ ଆଉ କୋଉଠି ଆସି ହଉଛି ନା କଣ କରିହଉଛି, ହଷ୍ଟେଲରେ ରହିଲେ ଭଲ ହଷ୍ଟେଲରେ ରୁହ।
ହଁ ସେଇ ସେଇ ଟାଇମରେ ତ ଖୋଲି ଯାଇଥିବ ହଷ୍ଟେଲ, ଯିଏ ଯାଇଥିବ ହେରି ଆଉ
ହଁ ଏଇ ରଜ ପରେ ପରେ ରଥଯାତ୍ରା ହେଇଥିଲେ ହଁ ରହିଥାନ୍ତୁ। ତାହେଲେ ରହିଯାଉଛି ଏପାଳି ଓଡିଆ ମାସ ଦିଟା ପଡିଯାଉଛି।
ହୁଁ ହୁଁ।
ଲେଟରେ ହବା ଆଉ ଆର ମାସକୁ ଥିଲେ ସିନା କଣ କରିବ?
ନ କିନ୍ତୁ ଏଇନା ଯାଏ ଛୁଟିରେ ଅଛି ପୁଣି କଣ ଆଉ ରଥଯାତ୍ରା ପାଇଁ ଛୁଟିରେ ପୁଣି ଘରକୁ ଆସିବୁ କି?
ହଁ ରଥଯାତ୍ରା କଣ ଗୋଟେ ଦିନ ଦେବେ ଛୁଟି ଏଡାଗରେ ନଥିବେ ଶ୍ ଶନି ରବିବାର କି ପଛରେ ନଥିବା, କିଏ ଆସିବ ଗୋଟେ ଦିନ ପାଇଁ ହଇରାଣ ହେଇକି ଏତେ ବାଟରୁ?
ହଁ ସେଇଟା ବି ଠିକି କଥା। ମୁଁ ଫୁଣି ଗୋଟେ ଦିନ ରହିଥିବି ନା ନାଇଁ ପୁଣି ଖୋଲିବ ଯେତେବେଳେ ଫୁଣି ଯିବ ଅଧିକ ଇଏ ହଁ ରହିଯିବ ଆଉ।
ହୁଁ ତାପରେ ଆସୁଛି ରାକ୍ଷୀ ପୂର୍ଣ୍ଣିମା ଆସୁଛି ଗଣେଶ ପୂଜା ସେତେବେଳକୁ ଦେଖିଆ ଆସିବା ଆଉ
ହଁ ସେତେବେଳେ ଆସିବ ବୁଲାବୁଲି ଟିକେ ଗଣେଶ ପୂଜା ତ ଭଲ ହୁଏ ଏଇ ଯୋଉ ଅ ମେଢ ମାନେ ଅଧିକ ମୂର୍ତ୍ତି ହୁଅନ୍ତି ତାଙ୍କର ବୁଲାବୁଲି କରିବି ହୁଁ।
ସେମିତି ହେଲେ ଆସିବା ଆଉ।
ହଁଁ ହୁଁ
ଆଉ ରାତିରେ ଖାଇ ପିଇକି ଶୋଉଚ କେତେବେଳେ?
ଇଏ ରାତିରେ ଖାଉ ଖାଉ ସାଢେ ନଅଟା। ଶୋଇଲାଠୁ ଦଶଟା ମୋର ତ ଆମ ବାପା ବୋଉ ତାଙ୍କର ଶୋଇଚନ୍ତି ସାଢେ ଦଶଟା ବେଳକୁ। ସାଢ଼େ ଦଶ ଟା ଏଗାରଟା ପାଖା ପାଖି ଦୁଇଟା ଟିଭି ତୁଭା ଦେଖି ଦେଖିଉୁ କି ସୋଉଚନ୍ତି ମୁଁ ମୋର ଖାଇ ଟାଳେ ଖାଇ ଦଉଛି ଖାଇକି ଦୋଉଚି ଦଶ୍ ଟା ବେଳେ ଶୋଇ ପଡୁଚି। ଦେଖୁଛନ୍ତି ବୋଲି ର ବସୁଛନ୍ତି ତା ସେ ସାଢେ ଦଶଟା ଏଗଡେ ଯାଇ। ମୁଁ ତ ଏରା ଦେଖୁନି ଏତେ ତ ଏରା ଖାଉଚି ମାନେ ଯି ମୋବାଇଲରେ ଆମ ନେଇଯାଉଚି। ଆମ ଝିଅ ଟା ନଅଟାଳକୁ ଦେଖିବ ମୋବାଇଲ ମାନେ ନଅଟା ରୁ ର ଦଶଟା ଯାକେ ଡାଟା ନ ସଇଲା ଯାଏଁ। ତା ସେ ତାର ଦେଖୁଥିବ ମୁଁ ମୋର ଖାଇକି ଆସିକି ଶୋଇବି ମୋର। ତାଠୁ ମୋବାଇଲି ଆଣି ଥୋଇବି ତାର ମର ଶୋଇବୁ ଆଉ ତା ବା-ଟିଭି ଟୁଭା ଦେଖିଦୁଖା କି ସେ ବନ୍ଦ୍ କରି ଶୋଇବେ ଆଉ।
ଉଁ -ହୁଁ।
ହୁଁ
ଏଇତ ଚାଲିଚି ସେମତି ଆଉ। ଆଉ ତମର ସବୁ ପିଲାମାନେ ହଷ୍ଟେଲେ ପଳେଇଲେନି ନା ଅଛନ୍ତି ଘରେ?
କଉମାନେ?
ତମର ଯଉ ସବୁ ବାହାରେ ପଢୁଚନ୍ତି।
ସେମାନେ ନାଇଁ କେହି ଯାଇନାହାନ୍ତି ଆଡମିସନ ଫାଡମିସନ୍ କେହି କରିନାହାନ୍ତି। ଜଣେ ସାଙ୍ଗ ସିଏ କଣ କହିଲୁ ନର୍ସିଂ କରିବ ଯେ ସେ ଯାଇଚି ଦି ମାସ ପାଇଁ